ହ୍ୟାଲୋ। କଣ କରୁଛୁ? ଏଇପଟେ ଅଛି ଛିଡା ହେଇଛି ପଡିଆ ପଟେ ଆଉ।
ପଡିଆଆଡେ ଖେଳ?
ହଁ, ଚାରିଟା ହେଲାଣି ବା ଖେଳ ଟାଇମ।
କୋଉ ଖେଳ?
ବ୍ୟାଟ୍ ବଲ।
ହୁଁ, ଖେଳି ଆସିଛି।
ନାଇଁ, ଖାଲି ଫିଲ୍ଡିଂ କରୁଛି ମାନେ ଜଗେଇ ଦଉଛନ୍ତି ଆଉ କିଛି କରଉନାହାନ୍ତି ମତେ।?
ହୁଁ, ବ୍ୟାଟ ବଲ୍ ରେ କେତେ ଜଣ ଖେଳୁଛନ୍ତି?
ଏଗାର ଜଣ।
ହୁଁ।
ଏଗାର ଜଣ ଜଗିବେ, ଆଉ ଦି ଜଣ ହଁ ଜଣେ ବ୍ୟାଟିଂ କରିବ, ଆଉ ଜଣେ ବଲ୍ ହେତିକି ଆଉ। ଆଉ ଜଣ ଦୌଡିବ ଆଉ। ହୁଁ
ହଉ ଆଉ, ଆଉ କଣ ଖାଇଛ?
ବା ପଖାଳ ଭାତ। ଆଉ ପକଡି, ଆଉ ପୋଟଳ ଝୋଳ ହେଇଥିଲା ଆଉ।
ହୁଁ, ପଖାଳ ଭାତ କଣ ପାଇଁ?
ପଖାଳ ଭାତ, ଖରା ଦିନଟା ବା ରଜ ଦିନ ଟା ତ।
ଓହୋ, ତମ ଗାଁରେ ରଜ ଦୋଳି ହଉଛି?
ଆମ ଗାଁରେ ହଉଛି, ମୁଁ ଖେଳି ଆମ ସାହିରେ ହଉନି ଆଉ।
ଆ ଖେଳିବା କଥା ନା ବୁଲି ବୁଲି ଆଉ।
ହଁ ମ, ଝିଅ ପିଲାମାନେ ଟ୍ରିକ୍ ମୁଁ ବସିକି ଖେଳିବିନି ଆଉ କଣ?
ହଁ, ଝିଅପିଲାଙ୍କ ମେ ବସିବ କଣ ପାଇଁ ଅଣ୍ଟିରେ ବସିପଡ଼ିବ।
ହୁଁ, ତୁ ଜାଉନୁ।
ନା ମୁଁ ମୁଁ ଖେଳି ଯାଉନି ଆଉ, ମତେ ଡର ଲାଗୁଛି ଦୋଳି।
ହୁଁ
ମୁଣ୍ଡ କଣ ହେଇ ଯାଉଛି।
ହୁଁ, ତମ ପଟେ କିଏ କିଏ ଦୋଳି କରୁଛନ୍ତି?
ଏବେ ଦୋଳି ହେଇନି, ଆଗରୁ ଯୋଉମାନେ ଦୋଳି କରୁଥିଲେ ଆଉ ସେମାନେ ନାହାନ୍ତି। ପଳେଇଛନ୍ତି କିଏ ସୁରାଟ। କିଏ ବାଙ୍ଗାଲୋର, କିଏ ତାମିଲନାଡୁ, କେରଳ। ପଳେଇଛନ୍ତି ସବୁ।
ତୁ ବାହାର ଷ୍ଟେଟ୍, ମାନେ ବାହାର ରାଜ୍ୟକୁ ଯାଇଛୁ ନା ନାଇଁ।
ଆଁ।
କଉଠି ହେଇଚ?
ହାଇଦ୍ରାବାଦ୍।
ମାନେ କଣ କରି
ଯାଇଥିଲି ଆମ ଗାଁ ର ଗୋଟେ ଗାଁ କରୁନାହାନ୍ତି ସେଇଠି?
ଆଁ- ହଁ- ହଁ -ହଁ।
ସେଇଠି ଯାଇଥିଲି ଟିକେ ବୁଲିକି ପଳେଇ ଆସିଲି ଦି ମାସ ହବ।
କେତେ ପଇସା ଦେଲେ?
ଏତେ ସେତେବେଳେ ବାର ଲାଖେ।
ଆଉ ଖାଇଲଣି?
ହଁ ମୁଁ ବି ଯାଉଚି ଯିବି ପଡିଆ ଆଡେ ଖାଇ ବସିଥିଲି ଖାଇକି ଆସିଲି।
କଣ ଖାଇଥିଲ?
ମୁଁ ଭାତ ହେଇଥିଲା। ଆଉ ବଡ଼ି ପାମ୍ପଡ଼ ଆଉ।
ରଜକୁ ସବୁ ପୋଟଳ ଆଣିଥିବେ ଆଉ।
ହଁ ତମ କ୍ଲାସ୍ ସ ରେ ତ ଗୋଟେ ତାଙ୍କଠୁ ଆଣା ହଉଚି ଆଉ।
ଆଁ। ଯଉ
କାଠୁ କହିଲୁ କା ଅଜା?
ନାଇ ଭାଉଜ ହର ପଠେଇଥିଲେ କି ନା କଣ?
ନା ନା ଏ ମିନା ହରଠୁ
ଓହୋ ହୋ ହୋ ତାଙ୍କର ପରା ହା- ହ- ମୁଁ କଣ କହିଲୁ ହାଟ ତିଆରି କରି ଚନ୍ତି ତା ଘର ଭିତରେ? ହାଟ ତିଆରି କରିଚନ୍ତି ନା ଘର ଭିତରେ ନା? ସବୁ ଜିନିଷ ଆଣିକି ବିକୁଚନ୍ତି ଏଇଠି।
ହଁ।
ଆମର ଦଶ୍ ପଲା ଟା ସବୁ ଶସ୍ତା ଜିନିଷ ମିଳୁନି କି?
ହଁ -ହଁ ସେଇଠୁ ଆଣିକି ବିକୁଚନ୍ତି ଆଉ‌।
ହୁଁ।
ଓ ହଁଉ।
ଆଉ କଣ ଖବର ତମର?
ଖବର ଆଉ କଣ ଘର
ହୁଁ।
ବାରିପଟେ ଲାଟିନ୍ ବାଥରୁମ୍ ଚାଲିଚି। ଗୋଡ ଆମେ ଏତେ ମାନେ
ହଁ କଉ ଦିନଠୁ ବଦଳି ଗଲଣି ମ।
ହଁ। ତମେ କଉ ଦିନଠୁ ବଦଳି ଗଲଣି?
ବିଲା ପରେ ନା ଆଉ ବାହ ଆସ
ତମ ଶାଳ ଗଛ ପୁରା ତମେ ଦଉଥିଲ ଇଏ ସାର ଦଉଥିଲ?
ତାର ହଁଳ ଗଛର ହଁ ତାଳ ଗଛରେ ବି ଦଉଛ
ହୁଁ ଆଉ ତାଙ୍କେ ଏଇନେ ଝୁୁରି ବେନି ତତେ?
ନାଇଁ ସବୁ ବଡ ହେଇଗଲେଣି ଜାଣିବାର ହେଇଗଲେଣି ଵା ଆଉ ଝ
ହଁ ଆଉ ତମ ସାଙ୍ଗେରେ ଯୋଉ ପୁନିଆ ସେତ ଯାଇକି ସାର ଦଉଛି।
ହଁ ସବୁଠି ଦେଇଦବ। ହ ହଉ। ହଁ କୁହ ହଁ ଆଁ